ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ କଣ କ ହଁ ହଁ ଶୁଭ ବିଲାଇବେ କୋଉ
ଏଇ ଖାଇ ପିଇକି ଆସିଲି ଆଉ ଶୋଇବି ବୋଲି ଟିକେ ପଢାପଢି କରିକି ଶୋଇବି ଆଉ।
ହୁଁ କୋଉ ଟପିକ ଉପରେ ମାନେ ପଢା ଚାଲିଛି ଏବେ?
ଏଇ ପଢିବି ଗୋଟେ କବିଙ୍କ ଆତ୍ମଜୀବନୀ ବିଷୟରେ ଟିକେ ପଢିବି ଆଉ ଭଲ ଲାଗେ ତାଙ୍କ ସବୁ
ଓହୋ କୋଉ କବି ସବୁ କୋଉ କବିଙ୍କ ଲେଖା ତୁମକୁ ବେଶୀ ମାନେ? ଭିତରେ ପଢ଼ାପଢ଼ି ଭିତରେ
ହଁ ସେଟା ହଉଛି ମାତାଧର ମାନସିିଂ ସେ ତାଙ୍କର କବିତା ମତେ ବହୁତ ଭଲ ଲାଗେ। ସେ ହଉଛନ୍ତି ହୁଁ ସେ ପ୍ରେମର କବି ମାୟଧର ମାନସିଂହ।
ଅ ଯା ହଉ ଗୋଟେ ଭଲ କ
ହୁଁ।
ହ୍ୟାଲୋ। ହଁ ମୁଁ କହିଲି ଓଡିଆ ଅନର୍ସ ଥିଲା ତମର?
ହଁ ରାଇଟ ଭଲ ଗେସ୍ କରିଛ ଆଉ ମୋର ଓଡିଆ ଅନର୍ଶ ଥିଲା।
ଏଇତ
ହୁଁ ହୁଁ।
ବି ଆମର ଯୋଉ ରହିଲା ତା ଲୋକବାଣୀ ସେଉଡ଼ା ସବୁ ତ ମନେ ଥିବ?
ହଁ ହଁ। ହଁ ସେମିତି ଆଉ ମୋର ପାସ୍ ହଁ କୁହ କୁହ।
କବିତା ଲେଖନି ଯେ।
ଉଁ କବିତା ମାନେ ଏମତି ଇଚ୍ଛା ହେଲେ ଗୋଟା ଗୋଟା ଏମିତି ମନୁରୁ ବାହାର କରି ଗୋଟା ଗୋଟା ଲେଖେ, ଆ କବିତା ତ ଲେଖିବା ପାଇଁ ମତେ ବୋହୁତ ଭଲ ଲାଗେ, ଏମିତି ମନୁରୁ ଗୋଟା ଗୋଟା ବାହାର କରିକି ଲେଖେ ଆଉ, ଏମିତି ରେୟାର ବୋହୁତ ରେୟାର, ସେମିତି ନୁହେଁ ଯେ କବି ମୁଁ ସବୁବେଳେ କବିତା ଲେଖିବି। ଏମତି ରେୟାର ମୋ ମନୁକୁ ଯାହା ଆସେ ଗୋଟା ଗୋଟା ଲେଖିଦିଏ।
ହଁ ନାଁ ମତେ ଆକ୍ଚୁଆଲି ଭଲ ଲାଗେ ଯୋଉମାନେ କବି ତା ଲେଖନ୍ତି, ମୁଁ ଆକ୍ଚୁଲି ଯେବେ ବି ଫୋନରେ କିଛି ଦେଖେ କି କଣ ମାନେ ତମେ ହେଲ କି ମୋର କିଛି ସାଙ୍ଗ ଅଛନ୍ତି ଏମତି କବିତା ଲେଖିକି ବି ଷ୍ଟାଟସ୍ ଦିଅନ୍ତି। ମୁଁ ସେଇଟା ପଢିକି ବୁଝିବା ପାଇଁ ଚେଷ୍ ଟା କରେ ସିଏ ତାଙ୍କ ମ ନରେ କେତେ ମାନେ ଭାବନାର୍ଥ ମିଶେଇକି ମାନେ ଗୋଟେ ଦେଖିଥାନ୍ତି ଗୋଟେ କବିତାରେ।
ହଁ ଗୋଟେ ପଦ ହଁ ଗୋଟେ ପଦ ଲେଖିଥାଆନ୍ତି ଆଉ।
ତିନ୍ ଚାର ଲାଇନର ଲେ ଖି ଥାନ୍ତି ଗୋଟେ ମତେ ଭଲ ଲାଗେ ସେଉଡ଼ା।
ହଁ। ଭଲ ଲାଗେ ସବୁ କୋଟେସନ ସବୁ ଥାଏ, ହଁ ସେମାନଙ୍କର ତ ତାଙ୍କର ତାଙ୍କର ତ ହଁ।
ହଁ।
ଓ ହୋ।
ମୁଁ କହିନି ମେନ୍ ହେଲା ଆମ ମାନେ ଲାଇଫର ସବିତକ ନାଁ ଏଇ ସବୁ କୋଟେସନ ଉଡା, ସେଉଡା ହିଁ ସେ ଦି ଲାଇନୁ ଆମେ ଏତେ ଇନ୍ସପାୟାର ହେଇଯାଆନ୍ ନ୍ତି ଆମ ଲାଇଫରେ ବି ଆମ ବୋହୁତ ଆଗୁକୁ ଯାଆନ୍ତି, ଏଇ ସବୁ ଦିନିଷରୁ ଆମେ ଇନ୍ସପାୟାର ହେଇକି।
ହଁ। ବୋହୁତ ଭଲ ଲାଗେ ଯୋଉ କବିତା ଗଳ୍ ପ ଏକାଙ୍କିକା, ଏଗୁଡା ବି ପଢ଼ିବା ପାଇଁ ମତେ ବୋହୁତ ଭଲ ଲାଗେ। ଇଏ
ସ୍କୁଲ ଟାଇମରେ ଯେବେ ସ୍ ମାନେ ଷ୍ଟାର୍ଟିଂ ଏକାଙ୍କିଙ୍କା ଉଡ଼ା ଥିଲା ଏତେ ବଢ଼ିଆ ଲାଗେ ସେଉଡ଼ା ସବୁ ପଢ଼ନ୍ତି ତିନି ଚାରିଜଣ ମିଶିକି ଗୋଟେ ଗୋଟେ ରୋଲ୍ କରିକି ମାନେ ବୋହୁ
ହଁ ହୁଁ ବୋଉ ତ ଭଲ ଲାଗେ ଛଅ ମାଣ ଆଠ ଗୁଣ୍ଠ, ଚୁଲି, ଲଚ୍ଛମା, ମାମୁଁ, ଏସବୁ ଫଖିର ମୋହନଙ୍କର ସବୁ ନଥିଲା?
ହଁ ହଁ ଏଇଗୁଡା ସବୁ ଥିଲା।
ସେ ପୁରା ତାଙ୍କ ଷ୍ଟୋରିରେ ପଶିଗଲେ ନା ମାନେ ସବୁ କଥା ଭୁଲିଯିବ, ମାନେ ଷ୍ଟୋରି ସବୁବେଳେ ପଢିବା ପାଇଁ ମନ ହଉଥିବ ସବୁବେଳେ ଆଗକୁ ଆଗକୁ ଆଗକୁ କଣ ହବ କଣ ହବ ଏମିତି ପୁରା ପଢିବା ପାଇଁ ବହୁତ ଇଚ୍ଛା ହଉଥିବ।
ସେମାନେ ବି ମାନେ ବହୁତ କିଛି ଥିଲେ ଏଥିରେ ମାନେ କଣ ଲେଖକ ଥିଲେ କିନ୍ତୁ ତାଙ୍କ ମୁନରେ ମାନେ କଣ ତାଙ୍କ ଲେଖକଙ୍କ ମୁଣ୍ଡରେ ଆମର ସାରା ମାନେ ଭାରତବର୍ଷ ପାଇଁ କି ପୃଥିବୀ ପାଇଁ ସେମାନଙ୍କର ମାନେ ସବୁ ବୁଗୁଡା ଆମ ପାଇଁ କଣ ଗୋଟେ ଗୋଟ ତେ ରହିଯାଇଚି। ଇନ୍ସପାୟାର ହେଇକି ସେ ଜିନିଷ ସବୁ। ମାନେ ବହୁତ ତାକତ ଥିଲା ତାଙ୍କ ଯୋଉ ଲେଖାରେ ମାନେ ଆମୁକୁ ବହୁତ ଆଗକୁ ନିଏ ଆମେ ତାଙ୍କ ଆତ୍ମଜିବନୀ ଗୁଡ଼ା ପଢ଼ିଲେ ବି ଆଗୁକୁ ବଢ଼ିବା ନହେଲେ ଏଇ କବିତା ଲେଖା ଏବେ ପିଲା ସବୁ ପଢୁ ଛନ୍ତି ଯେକୌଣସି ପିଲା କବିଙ୍କ ବିଷୟରେ ତାଙ୍କର ଏ ଏତେ ରହୁନି କାହିଁକି ନା ଇଂଲିଶ ମିଡିୟମ ହେଇଗଲା ପ୍ରାୟ
ହୁଁ ହୁଁ ବହୁତ ରେୟାର ଅଛନ୍ତି ହୁଁ।
ତାପରେ ପିଲା ଏବେ ଓଡିଆ ଠୁ ଟିକେ ବହୁତ ଦୂରେଇ ଗଲେଣି ଭି
ହୁଁ ସବୁ ଇଂଲିଶ ରେ କଥା କହିଲେଣି ଇଂଲିଶରେ ଲେଖିଲେଣି ଓଡିଆ ଆମର ମାତୃଭାଷା ମେନକୁ ଧୀରେ ଧୀରେ ମାନେ ଇଗନୋର କଲେଣି।
ହଁ କିନ୍ତୁ ଗୋଟେ ଜିନିଷ ହେଲା ଇଂଲିଶଟା ସହଜ ଓଡ଼ିଆଟା କଷ୍ଟ
ହଁ ଓଡିଆ ନା ବହୁତ କଷ୍ଟ ତାର ସବୁ ଥାଏ ବର୍ଣ୍ଣମାଳା ଇଏ ସେ ମାନେ ସବୁ ପାଟିରେ ଧରିବା ପାଇଁ ସବୁ କଷ୍ଟ ଲାଗେ ମୁଁ ଫାଷ୍ଟ ମୁଁ ଯେତେବେଳେ ପ୍ଲସ ଥ୍ରୀ ଫାଷ୍ଟ ଇଅର ଯାଇଥିଲି ଯେତେବେଳେ କ୍ଲାସ ମତେ ସାର୍ କହିଲେ ତୁ ଅ ଆ ଡାକ୍ ଫାଷ୍ଟ ମୁଁ କହିଲି ଅ ଆ ସାର୍ ଡାକିବି କହିଲେ ହଁ କଣ ଅଛି ତୁ ଅ ଆ ଡାକ୍ ମୁଁ ଅ ଆ ଗୁରା ଟୋଟାଲି ଅ ଠାରୁ ହ କ୍ଷ ୟ ଲ ପର୍ଯ୍ୟନ୍ତ ଟୋଟାଲି ଡାକିଲି। ମାନେ ତାଦିହରେ ଗୋଟେ ବି ଭୁଲ ନଥିଲା ଏମି ମିତି ଆମର କେତେ ଜଣ ଅନର ଆମେ ଓଡିଆ ଅର୍ନସ୍ ଥିଲୁ ବୋଧେ କୋଡିଏ ଜଣ ଖଣ୍ଡ ଫାଷ୍ଟ ଡେ ଫାଷ୍ଟ ଡେରେ ଆସିଥିଲୁ ବୋଧେ ଦଶ ବାର ଜଣ ତିନି ଜଣଙ୍କର ଖଣ୍ଡ ପ୍ରାୟ ଅ ଆ ଭୁଲ ହେଲା ନହେଲେ ଆଉ ସମସ୍ତଙ୍କର ଠିକ ହେଇଥିଲା ଅ ଆ ହେଲା।
ପିକ୍ଚର ଆମୁକୁ ସବୁଠୁ ସହଜ କୋଶ୍ଚିନ୍ ପଚାରିବା ପଚାରିବା ବହୁତ ରିଜିନ୍ ଥାଏ କଣ ପାଇଁ କହିଲ ସବୁଠୁ ସହଜଟା ଯୋଉ ଟା ସବୁଠୁ କଷ୍ଟ ବା ସେଇଟା। ଅ ଆ ଟା ପ୍ରାୟ ତ ଅ ଆ ଟା ପ୍ରାୟ ତ ମାନେ କଣ କହିଲ ଜଣେ ଡାକି ଦବେ କିନ୍ତୁ ଯାହା ବି ହେଲେ ଗୋଟେ ଦିଟା ଛାଡି ଦେଇଥିବେ।
ହଁ ହଁ ଫାଷ୍ଟ ଟାଇମ ମୁଁ ଯାଇକି ମୋର୍ ମନେ ଅଛି। ସେ ଯୋଉ ଫାଷ୍ଟ ଟାଇମ ଯାଇକି ମୁଁ ଅ ଆ ଡାକିଥିଲି।
ଅ ଟା ବି ବହୁତ ତାର ମହାତ୍ମ୍ୟ ରହିଛି।
ହୁଁ ଆଉ ସାରେ ମ ଏମିତି କୋସିନ ପଚାରି ଥିଲେ ଶହ ଶହ ଭିତରେଥ ପାର୍ଥକ୍ୟ କଣ ତିନିଟା ଶହ? ସର ପାର୍ଥକ୍ୟ କଣ ମତେ
ଦମତେସ ମୁଦନିସ ତାଲ ବିସ ତିନଟା ଜାଗ
ହଁ ଦନ୍ତେଶ ମାନେ ଆମର ଦନ୍ତରୁ ଦାନ୍ତରୁ ଯଉ ଉଚ୍ଚାରଣ ହୁଏ ସେଇଟା ହଉଛି ଆମର ଦନ୍ତେଶ କହିବା ତାଲବେେଶ ହଉଛି ଆମର ତା ତାଳୁକାର ର ଯୋଉ ତାଳୁକାର ର ଯୋଉଟା ଜୀଭ ଆସେ ମାନେ ଜୀଭଟ ଅଛୁଏ ଯୋଉଟା ହଉଛି ତାଲ ବିସ ଆଉ ମୁଦନେସ୍ ହଉଛି ଆମ ମୃଦା ଯୋଉଟା ଆମର ପଠ ନା କଣ ଏମିତି
ହଁ ସେଇପ ଆମର ଆକ୍ଚୁଆଲି କଣ କହିଲ କଚଟ ତପତ ମାନେ ନଥାଏ ନା କବର୍ ଟବର୍ଗ ପବର୍ଗ ସାର୍ ଏଇଟା ପ ପଚାରିକି ଯେତିକି ବାଡେଇ ଥିଲେ ଆମକୁ ଏଇଟ କ୍ଲାସ ରେ ତ ବିଶ୍ୱାସ କରିପାରିବନି ପଢେଇ ଦେଇଥିଲେ। ମାନେ ଆମର ସ ତ ପଢରେ ନୂଆ ନୂଆ ମାନେ ବହୁତ କିଛି ଜିନିଷ ଆଡ଼୍ ହେଇଥିଲା ତାପରେ ସାର କ୍ୱେଶ୍ଚିନ ପଚରିକି ଯୋଉ ବାଟେଇଲେ ତାପରେ ପୁରା ସାଇଜ୍ ତା ତାପରେଠୁ ପାଠ ପଢା ଉପରେ ଷ୍ଟାର୍ଟ ମାନେ ପୁରା ଭଲସେ ମାନେ ଏମାଏଲ୍ ରେ ଆମର ରହେ କେତେ ସେଟା ପଚେଷ୍ଟା କ୍ୱେଶ୍ଚେନ୍ ଏଇ କ୍ଲାସରୁ ଷ୍ଟାର୍ଟ ହେଇଗଲା ମୁଁ ଟୋଟାଲ କଣ କରିନା ରାତି ଦଶଟା ପର୍ଯ୍ୟନ୍ତ ଯେ ଛୋଟ ଏଇଟ କ୍ଲାସରେ ଆଉ କେତେ କେତେବେଳେ ପର୍ଯ୍ୟନ୍ତ ଚେନେବେ ଦଶଟା କିନ୍ତୁ ତାପରେ ରାତି ତିନିଟାରୁ ଉଠେ।
ହୁଁ ଗ୍ରାଜୁଏସନ୍ ପାସ ଆଉଟ କେବେ ହେଇଛି ତମର?
ମୋର ଆକ୍ଚୁଲି ସେ ଟ୍ୱଣ୍ଟିୱାନ୍ ରେ।
ହଁ,। ସେ ବହୁତ ସାନ ତମେ ମୋଠାରୁ ସାନ ମୋର ଉଣେଇଶ ରେ।
ଓ ହୋ କିଏ ସାନୁ ବଡ ଆମେ ଆଉ ଜାନିନାହାନ୍ତି ଏବେ ଜାଣିଲେ ଆମେ ସାନ ବଡ ବୋଲି ଆଉ, ମାନେ ଏବେ କଣ ପିି ଜି ଫିଜି କମ୍ପ୍ଲିଟ ସ ନାଁ ନାଁ
ହଁହଁ ପିଜିବି ସରିଲାଣି ଏମତି ଏକ୍ଜାମ ପାଇଁ ପ୍ରିପେୟାର ହେଉଛି ଆଉ ନେଟ୍ ଏକ୍ଜାମ ଦୁଇଥର ଆଟେମ୍ପଟ କରିଛି ହେଲାନି,
କିନ୍ତୁ ତମ ଭୟସ ରୁ ମତେ ଲାଗ କିଏ ହ୍ୟାଲୋ
ହୁଁ ହଁ କୁହ ଶୁଭଛି,
ତମେ ମୋଠୁ ବହୁତ ସାନ ବୋଲି
ଏମିତିରେ ମୁଁ ଦେଖାଯାଏ ଏମିତି ମୁଁ ଦେଖିବା ବି ସାନ ଭଳିଆ ହେଲା,
ହଁ ସେଇବା ଫଟୋରେ ବି ମୁଁ ଦେଖିଲି ମତେ ବି ଦେଖ ଦେଖାଗଲା କୋଉ ଟାଇପର ମୁଁ ମାନେ ବିଶ୍ୱାସ କର ଦେଖାଗଲା ଏଇଟିନ୍ କି ନାଇଣ୍ଟିନ୍ ଇଅରସ ଭଳିଆ ସ
ଉ ହୁଁ ହୁଁ ହୁଁ,
ମୁଁ ଭାବିଲି ଯଷ୍ଟ ପ୍ଲସ ଟୁ ସରିଛି କି ପ୍ଲସ ଥ୍ରୀ ଷ୍ଟାଟ ହେଇଚି ବୋଲି ସେମିତିିଁ
ଆନ୍ ହଁ ହୁଁ ନାଇଁ ମୋତେ ଯିଏ ଦେଖିବ ମୋତେ କହିବ ସେ ସାନ ପିଲା କିନ୍ତୁ ମୋର ଏଜ୍ ହେଲାଣି ଟୋଣ୍ଟି ସିକ୍ସ ପ୍ଲସ୍,
ହଉ ହଉ ସେଥିରେ କଣ ଅଛି,
ହୁଁ,
ସେଇଟା ତମେ ତମର ସେଇ ଜିନିଷଟା ଅଛି ଲୋକ ଖାଇ ପିଇକି ମାନେ କଣ କହିଲ ଏଜଟା କୁ ମାନେ କମ ଦେ ଖୁଛନ୍ତି ଆମର ତ ନର୍ମାଲି ଏଜଟା ସେମ ହେଉଛି ତୁମର ଭଲ?
ଉଁ ହୁଁହୁଁ ଆଉ
ହ୍ୟାଲୋ।
ଖାଇ ପିଇ ସାରିଲଣି।
ହଁ ଖାଇବା ପିଇବା ସରିଲାଣି -ଖାଇସାରିଲୁଣୁ ସମସ୍ତେ। ଏ -ଏଇ ଖାଲି ଶୋଇବାଟା ବାକି ଅଛି ଏବେ ଗୋଟେ। ହ୍ୟାଲୋ।
ହଁ ସବୁ।
ହଁ ଖାଇ ପିଇ ସାରିଲୁଣୁ ସମସ୍ତେ। ହଁ ସରିଲାଣି ଖାଇବା ଏଇ ଶୋଇବେ ଟିକେ ନିଦ ଏବେ ତ ରା ରାତିରେ ସମ୍ଭବ କହିଲେ ତ ନିଦ ତମ ଘରେ କିଏ ଛୋଟ ଛୁଆ ଅଛନ୍ତି?
ନା ବା ଆମ ଘର କେହି ଛୋଟ ଛୁଆ ନାହାଁନ୍ତି। ଛୋଟ ଛୁଆ ଆମ ଘରେ କେହି ନାହାନ୍ତି। ମତେ ଛୋଟ ଛୁଆ ବହୁତ ପସନ୍ଦ। ହ୍ୟାଲୋ। ହ୍ୟାଲୋ।
ଶୁଭୁଚି ମୋ ଭଏସ୍ ନା ଶୁଭୁନି?
ଅନ୍ତି ଅପଡାଉନ୍ ଅପଡାଉନ୍ ହଉଛି। ହୁଁ।
ଓହୋ ସେଥିପାଇଁ ଏବେ ସଇଲା
ହଁ ଏବେ ଶୁଭିଲା।
ନା ମୁଁ କହିଲି ଆମ ଘରେ ଛୋଟ ଛୋଟଛୁଆ ଦିଟା ଅଛନ୍ତି। ଏବେ ଶୁଭୁଚି? ଛୋଟ ଛୁଆ ଦିଟା ଅଛନ୍ତି ମୁଁ କଥା ହଉଛି ମୁଁ କଥା ହଉଛି ମୋ ପାଖରେ ଜଣେ ଗୋଟେ ଗୀତ ଲଗେଇକି ତାର ନାଚୁଛି।
ହୁଁ।
ଗୀତ ଲଗେଇ ନାଚୁଚି ପାଣି ବୋଟଲ୍ ଆଣିକି ପାଣି ବୋଟଲ୍ ତିନି ଚାରିଟା ଧରିକି ଖଟ ଉପରେ ପକେଇଚି ମାନେ ଖଟ ଉପରେ ପାଣି ବୋଟଲ ଦିଟା ପଡିବ ମାନେ ଡବଲ ବେଡ୍ ଭିତରେ ମଝିରେ ଗୋଟେ ବେଡସିଟ୍ ପଡିବ। ତେଣେ କିଛି ସବ୍ ମାନେ ଅସଜଡା ହବନି। ତା ଭିତରେ ଶୋଇବ କେନ୍ତି ଶୋଇବ ତମେ?
ଉଁ ହୁ ହୁ ଉଁ ଛୋଟ ପିଲାଙ୍କ ଜିଦି ସବୁ ଥାଏ ନା ହୁଁହୁଁ। ଏବେ କରିବେନି ଆଉ କେ କେତେବେଳେ କରିବେ ଜିଦି।
ମୋ ମାନେ ଆଉ ଜାଗା ନାହିଁ ତମେ ହିଁ ଜାଗା ତ
ହୁଁ ଉଁ।
ହୁଁ।
ଆଉ ଖିଆ ପିଆ କଣ ହେଇଛି ଆଜି?
ହଉ ରହ ତମେ କଣ ପଚାରୁଛ ହଁ ଏଇ ଭାତ ଆଉ ଚିକେନ୍।
ହୁଁ। ହଁ।
ହେଲା।
ଆଉ ମୁଁ ଆଜି ବାହାରୁ ଖାଇଦେଲି ଆଉ। ହୁଁ ହଁ ଠିକ ଅଛି, ହଁ ପଢିକି ଶୋଇ ଶୋଇବି ଟିକେ ଆଉ।
ହଉ ଯାଅ ବେଷ୍ଟ ଅଫ୍ ଲକ୍, ଭଲସେ ପଢିକି ଶୋଇପଡ।
ହଉ ଟାଟା।
ହଁ
ହଉ ହଉ ଟା ଟା। ହଁ